ମ୍ୟାଡ଼ାମ ନମସ୍କାର। ମ୍ୟାଡ଼ାମ ନମସ୍କାର।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ ମ୍ୟାଡାମ ନୁ ଆବାଜ ଆସୁଚି?
ହଁ ହଁ ହ୍ୟାଲୋ।
ହଁ ମ୍ୟାଡ଼ାାମ ନମସ୍କାର।
ହଁ ହଁ ନମସ୍କାର। ହଁ କୁହନ୍ତୁ ହଁ କୁହନ୍ତୁ। ଶୁଭୁଚି?
ଆଉ ହଁ ମୁଁ ଆପଣ ଆବାଜ ଶୁଚି ମୋ ଆବାଜ ଆପଣଙ୍କୁ ଶୁବୁଚି? ମୋ ଆବଜ୍ ଆପଣଙ୍କୁ ଶୁବୁଚି?
ହଁ ହଁ ଶୁବି
ଆଉ ମ୍ୟାଡାମ କଣ ମ୍ୟାଡ଼ାମ ଦେହ ପା କେମିତି କଣ ଅଛି ଆପଣଙ୍କର?
ହଁ ହଁ ଭଲ ଅଛି। ଭଲ ଅଛି ସେ ମୁଣ୍ଡ ବୁଲଉଥିଲା ତ ଏ ମୁଁ ଟିକେ ବ ଯୋଉ ବ୍ଲଡ଼ ଟେଷ୍ଟ କଲି ଡକ୍ଟରଙ୍କୁ ଦେଖେଇଲି। ଡକ୍ଟର ଦେଖିଲା ପରେ ଡକ୍ତର କହିଲେ ଯେ ଇଏ ଡାଇବେଟିସ ଟିକେ ଟେଷ୍ଟ କରନ୍ତୁ। ଆ ତାପରେ ନିରୋ ଲାଗି ଓ
ମୁଣ୍ଡ କାଇ ମୁ ମୁଣ୍ଡ ଟା କାଇଁ ବୁଲୋଉଥିଲା ଆପଣଙ୍କର?
କାହିଁକି ଏମିତି କିଛି ନାହିଁ ହଠାତ ଶୋଇକି ଉଠିଲାକୁ ମୁଣ୍ଡ ଉଠାଇଲାନି ତାପରେ ଉଁ ଚାଲିଲା ବେଳକୁ କାନ୍ଥ ଧରି ମଣିଷ ଚାଲିଲା। ତାପରେ ନେଇକି ଡାକ୍ତରଙ୍କୁ ଦେଖେଇଲେ ଏଠି ପାଖ ହେରେ ଆମ ସୋସାଇଟିରେ ଜଣେ ଡକ୍ଟର ଅଛନ୍ତି ତାଙ୍କୁ ନେଇି ଦେଖ ଥେଇଲି ଦେଖେଇଲା ପରେ ସେ କହିଲେ ଯେ କି ଆପଣ ଟିକେ ଡାଇବେଟିସ୍ ଅଛି ଆପଣଙ୍କର ମୁଁ କହିଲି ନାଇଁ। ଡାଇବେଟିସ୍ ନାହିଁ ନା ଟେଷ୍ଟ ଟିକେ କରିଦିଅନ୍ତୁ?
ମତେ ଯେ ଆପଣ ଗ୍ୟାସ୍ ବ୍ୟାସ ଫ୍ୟାସ ଥିବା ବୋଧେ ସେଥିପାଇଁ ବୋଧେ ଏ ଟିକେ ମୁଣ୍ଡ ବୁଲେଇଥିବ ବୋଧେ
ନହିଁ ଗ୍ୟାସ୍ ନୁହେଁ ଯେ ସିଏ ନିର ଲାଗି ଦେଲେ ଔଷଧ ଦେଲେ
ଓହୋ ନିର ଲାଗେ ନା ହଁ।
ହଁ ନିର ଟ୍ରବୁଲ୍ ଥିଲା ବୋଲି ତ କହିଲେ ତ ତା ଲାଗି ମେଡ଼ିସିନ ଦେଲେ ତାା ଭିଟାମିନ୍ ବୋଧେ କହିଲେ। ଆଉ ସେ ଔଷଧ ଖାଇଲା ପରେ ଟିକେ ଏବେ ଭଲ ଲାଗୁଛି ତା ସହିତ ତ ଆଜି ଡାଇବେଟି ଟେଷ୍ଟ କରି ରିପୋର୍ଟ ଆସିଲା। ଆଜ୍ଞା ରିପୋର୍ଟଟା ଆସିଲା ଯେ ଭଲ ଅଛି।
ଅ ଭଲ ଅଛି।
ହଁ ଭଲ ଅଛି ଆଉ ତା ସହିତ ଯୋଭ ବି ପି ବି ଚେକ୍ କଲେ? ଅ ଫାଷ୍ଟ ଦିନ ଯାଇଥିଲି ଯେ ବି କି ପି ପି ଚେକ୍ କଲାଳୁ ହେଲା ଶହେରେ ଶହେ ଶହେ ଚାଳିଶରେ ଶହେ ଥିଲା। ଆଜି କିନ୍ତୁ ଶହେରେ ଅଶୀ ଅଛି।
ହ୍ୟାଲୋ ବିପିଆ ରହିବା ଦରକାର ଅଶିରୁୁ ଶହେ କୋଡିଏ ତ ଶହେ ଚାଳିଶ ଅଛି ତ ମତେ ଲାଗୁଚି ଟିକେ ବଢିଛି ତାହେଲେ ମ୍ୟାନେଜେବଲ ହେଇପାରିବ।
ଆଜ୍ଞା। ତେଣୁ ଆଜି ଆଜି ଆଜି ଆଜି ଶହେ ଶହେ ଅଶୀ ଅଛି। ଶହେ ଆଉ ଅଶୀ ଅଛି। ତେଣୁ ଡକ୍ଟର କହିଲେ ଆହୁରି ହଁ କହିଲେ ତଳଟା ଯୋଉ ଦେଖିଲେ ଶହେରେ ଅଶୀ ଯେଉ ଲେଖିଲେ କହିଲେ କହିଲେ ନାଇଁ ଏବେ କମିଛି ଆପଣଙ୍କର।
ହଁ
ବି ପି ନାହିଁ।
ଆଉ କଣ ଖିଆ ଫିଆ କରୁଛନ୍ତି ସେଥିପାଇଁ ଦେହ ପାଇଁ?
ହଁ ନର୍ମାଲ ନର୍ମାଲ୍ ଖାଦ୍ୟ ଆଉ ମୁଁ ତ ଆମିଷ ଖାଏନି ନର୍ମାଲ ଖାଦ୍ୟ ଖାଉଛି ଆଉ ହଁ। ଟିକେ ଡର ଲାଗୁଥିଲା ଯାଇକି ଡକ୍ଟର ଆଜ୍ଞା।
କାଢା ଫାଡା ଟିକେ ପିଅନ୍ତୁ ଟିକେ ଆଉ ଯଦି ହବ ଟିକେ ହଁ ଡ୍ରାାଇ ଫ୍ରୁଟ୍ ଟିକେ ଖାଆନ୍ତୁ ଆଉ।
ଆଜ୍ଞା ଆଜ୍ଞା।
ହଁ ଆପଣକୁ କହୁଥ ଡକ୍ଟର କଣ କହୁ
ହଁ ଡକ୍ଟର କହିଲେ ଯେ କି ଆପଣ ନର୍ମାଲ ଆଉ ଯାହା ଯେମିତି ଖାଇବା କଥା ଖାଆନ୍ତୁ। କିଛି ଅସୁବିଧା ନାହିଁ ଆଉ ଯୋଉ ମେଡ଼ିସିନିଟା ଲେଖିଛନ୍ତି ତାହା ହେଲେ ସେଇଟା ଟିକେ କୋର୍ସ କପ୍ଲିଟ୍ କରିଦିଅନ୍ତୁ। ହୁଁ ଆଉ ଖାଇବେନି ଯଦି କିଛି ବାହାରିଲା ପୁଣି ଖାଇବେ ଆଉ କୋର୍ସ କମ୍ପ୍ଲିଟ୍ କରିବା ପାଇଁ କହିଲେ।
ଆଚ୍ଛା।
ହୁଁ ହୁଁ।
ମାନେ କଣ ମେଡିସିନ କଣ ଦେଇଛନ୍ତି?
ମେଡ଼ିସିନ୍ ଟା ମୁଁ ଆଉ ତ ନାଁ କହିପାରିବିନି ସେ ମେଡ଼ିସିନ ଦେଇଛନ୍ତି ଆଯିବି ସେ ପୁତୁରା ଆସ ଆଜ୍ଞ? ସେ ମୁଣ୍ଡ ବୁଲେଇବା ଲାଗି ଔଷଧ ଦେଲେ ମେ ମୁଣ୍ଡ ଯୋଉ ବୁଲଉଛି ତା ଲାଗି ଔଷଧ ଦେଇଥିଲେ।
ଓ ହୋ ହୋ ଆକ୍ ଆଉ ଭିଟାମିନ୍ କିଛି ଦେଇଛନ୍ତି?
ହଁ ଭିଟାମିନ୍ ଦେଇଛନ୍ତି ଆଉ ଦୁ ଦଉଥିଲେ କହୁଥିଲେ ଯେ କି ଏ ଯେଉଁ କ୍ୟାଲସିୟମ୍ ବଟିକା ଦେବା ଲାଗି ମୁଁ କହିଲି ହୋମିଓପାଥିର ଔଷଧ ଖାଉଛି ତାପରେ କହିଲେ ମୁଁ ତ ସେ ବିଷୟରେ ଜାଣିନି ଆପଣ ଖାଉଛନ୍ତି ଖାଆନ୍ତୁ ଆଉ ଯଦି କିଛି ଅସୁବିଧା ହେଲା ପୁଣି ଆଉଥରେ ଆସିଲେ ମୁଁ ଲେଖିଦେବି ଆଉ।
ତ ଠିକ୍ ଅଛି ଠିକ୍ ଅଛି ଆଉ ଦେହ ପାଇଁ କେ ଯୋଗଭୋଗ କରୁଛନ୍ତି?
ହଁ ଯୋଗ ବିଷାକ କରୁଛି।
ଯୋଗ ବି କ କଣ କ
ହଁ ସେଇ ଅଲବିଲମ କପାଳ ଭାରତୀ ଆଉ। ଭସ୍ତ୍ରିକା ମଣ୍ଡୁକାସନ।
ହଁ।
ଉହୁ ଅଲମବିଲମ୍ ତ ଦଶପନ୍ଦର ମିନିଟ୍ ଲେଖା କରୁଛି। ଅଧଘଣ୍ଟା ସେ ସେଥିରେ ଯାଉଛି ଆଉ ଭସ୍ତ୍ରିକା ବି କରୁଛି।
ଅଲମବିଲୋମ ଆପଣ କଣ ମାନେ କଲେ କଣ କେମିତି ଫିଲିଙ୍ଗ୍ସ ଟା କଣ ଅନୁଭବ କଣ ଆପଣଙ୍କୁ ରହୁଛି।
ଅଲମବିଲୋମ କଲେ ଟିକେ ଫ୍ରି ଲାଗୁଛି ଆଉ।
ଫ୍ରି ମାନେ କଣ ଲାଗୁଛି?
ଦେହଟା ଏ ସେମିତି ମାନେ ଦେହଟା ଟିକେ ଭଲ ଲାଗୁଛି ଆଉ ଫ୍ରି ଲାଗୁଛି ସକାଳ ମୋର ଉଁ ଫ୍ରେସ୍ ଲାଗୁଛି ମୋତେ ଆଉ ଉଁ। ଉଁ ମାନେ ଟାୟାର୍ଡ଼ ଫିଲ୍ ହେଉନି ଆଉ।
ଅଁ।
ହଁ ତା ସହିତ ବି ଦେହଟା ବି ସୁସ୍ଥ ରହୁଛି। ନିଦ ଟା ବି ଭଲ ହଉଛି। ଏବେ ସେ ବି ଔଷ ଯୋଉଟା ଲେଖିଛନ୍ତି ସେଇଟା ବି ତା ଦେହରେ ବି ନିଦ ଟିକେ ଔଷଧ ଅଛି ନିଦ ଭାଗ ଟିକେ ରହୁଛି। ତେଣୁ ସେ ଔଷଧ ଖାଇଲା ଫଳରେ ବି ଟିକେ ନିଦଟା ଟିକେ ଭଲ ସଫିସେଣ୍ଟ ନିଦଟା ହଉଛି। ହୁଁ ମୁଣ୍ଡ ବୁଲେଇବା ସକାଶେ ନିଦ ଟା ହଉନଥିଲା ଆଉ ବାନ୍ତି ବାନ୍ତି ବି ଲାଗୁଥିଲା ଡକ୍ଟର ବି ପଚାରିଲା ବାନ୍ତି ଲାଗୁ ଚି ମୁଁ କହିଲି ହଁ ସାର ବାନ୍ତି ଲାଗୁଚି ଖଇବାକୁ ଇଚ୍ଛା ଲାଗୁନି। ମୁଁ କ ଏବେ ତିନି ଚାରି ଦିନି ହେବ ଔଷଧ ଖାଇଲା ଫଳ ଫଳରେ ଏବେ ଟିକେ ଦେହଟା ଟିକେ ସୁସ୍ଥ ଅଛି।
ମତେ ଲାଗୁଛି ଆପଣ ଯେମିତି ଇ ଯୋଉ ଅ କରି କରି ଯୋଉ ଗରମରେ ଗ୍ୟାଷ୍ଟିକ ରେ ମୁଣ୍ଡ ଉପରେ ଯୋଉ ଚଢି ଯାଇଛି। ସେ ତ ସେତ ଶିରା ସବୁ ଟିକେ ସେମିତି ମାନେ ଫୁଲି ଯାଇଥିବ ଆଉ ଫୁଲିକି ସେ ମୁଣ୍ଡ ଉପରେ ଟିକେ ଅ ଯୋଉ ପ୍ରେସର ପଡିଲା
ହଁ ସେଇଟା ବି ହେଇଥିବ। ହେଇ । ଦେଇଥିଲେ ଆଉ ଔଷଧ ଆଉ।
ହଁ ଆପଣ ଏକ୍ସରସାଇଜ୍ କରନ୍ତୁ ଭିଟାମିନ୍ ଖାଆନ୍ତୁ।
ହୁଁ। ଆଉ ଆପଣ ଆପଣ ଆଜି କଣ ଖାଇ ଖାଇଲେ?
ଆଜି ସେଇ ହବ ରେ ଟିକେ ମାନେ ମଧ୍ୟାହ୍ନ ଭୋଜନରେ ମୁଁ ଖାଇଲି ଏ ଭା ଭାତ ଡାଲି ଆଉ ହେଲା କଲରା ଚିପ୍ସ ଆଉ ଟିକେ ଚିକେନ୍ ହେଇଥିଲା ଚିକେନ୍ ଖିଆହେଲା।
ଆଜ୍ଞା ଆଜ୍ଞା। ଆଜି ରବିବାରେ ଯାହା ହଉ ଚିକେନ୍ ଖାଇଲେ ଆଉ।
ରବିବାର ଆଉ ତାପରେ ଏଇ ରା ରୁଟି ଡାଲି ଆଉ ଟିକେ ତରକାରୀ ଏଇରା ଆଉ। ଏଇ ଲାଉ ତରକାରୀ ଆଉ ଲାଉ ତରକାରୀ କୋବି ଆଳୁ କୋ ଫୁଲ କୋବି ଆଳୁ ତରକାରୀ।
ହୁଁ ହୁଁ। ହଁ ହଁ।
ସେଇଟା ଯୋଉ
ଭଲ ରୋଷେଇ କରୁଚି ସେ ରୋଷେଇଆ ଭଲ କରୁଚି?
ହଁ ରୋଷେଇଆ ରୋଷେଇଆ ଭଲ କରୁଚି। ସେ ଟାଇମ ଟୁ ଟାଇମ ମିଳୁଚି ସମୟ ସମୟ। ମାନେ ଖାଦ୍ୟ ଟା ଭୋଜନ ଯୋଉ ମିଳୁଚି ସେଇଟା ମନକୁ ପ୍ରୀତ କରିଦଉଚି ଖାଲି ଆଉ।
ଆଜ୍ଞା। ତାପରେ ଏବେ କଣ କରୁଛନ୍ତି?
ଏବେ କିଛି ନାହିଁ ଏବେ ଆମର ବିଜୁଳି ଏବେ ପଳେଇଗଲା। ଆଉ ଅନ୍ଧକାରରେ ମୁଁ ଏବେ ଅ ବିଜୁଳି ଘଡଘଡି ନାଇଁ। ଆମ ଯୋଉ ଆଲୁଅ ସେ ପଳେଇଗଲା। ତ ସେଥିପାଇଁ ମୁଁ ଏବେ ଅନ୍ଧକାରରେ ନିଜର ଶଯ୍ୟା ସ୍ଥାନରେ ଉପରେ ଶୋ ଶୟନ କରୁଚି ଆଉ।
ଆଜ୍ଞା ଆଜ୍ଞା।
ହୁଁ ହୁଁ କରେଣ୍ଟ ପଳେଇଥିବ ଆଉ।
ଆମର ଏବେ ଆଲୁଅ ଆସିଲା। ଆପଣଙ୍କ ର ଦିବା ଦିବା ଚତୁର୍ଥ ଦିନ ତାରିଖ ଦିବା ତିନ୍ ତିନିଟା ଆଉ ଦିବା ଚାରିଟା। ଏ ଲାଇନ ଯାଇଥିଲା ନା କଣ?
ହଁ ହଁ।
ହଁ। ମୁଁ ବି ଏବେ ବି ଆମର ବି ଏବେ ଆ ଏବେ ଆଲୁଅ ଆସିଲା। ଆଲୁଅ ରେ ଏବେ ଆସିଲା ଏବେ ଟିକେ ଭଲ ଲାଗୁ ଅ ମୋ କାହିଁ ନା ଏବେ ଯୋଉ ଯନ୍ତ୍ର ର ଯୋଉ ଆମ ଯୋଉ ଚାଲୁଚି କୁଲର ଚାଲୁଚି ତାର ହଁ କୁଲର ଚାଲିଚି। କୁଲର ର ଯୋଉ ହଁ ପବନରେ ନିଜକୁ ଟିକେ ସୁସ୍ଥ ମନେ କରୁଚି ଆଉ ମନକୁ ଟିକେ ପ୍ରଫୁଲ୍ଲିତ ଅନୁଭବ କରୁଚି। କାହିଁକିନା ଏବେକାର ଯୋଉ ଗ୍ରୀଷ୍ମ ପ୍ରବାହର ଯୋଉ ଗରମର ଝାଞ୍ଜି ପବନ ଦେହ ଉପରେ ପଡିକିନା ଦେହ ଯଉ ପ୍ରଭା ଦେହ ଉପରେ ଯୋଉ ପ୍ରଭାବିତ କରୁଛି। ଏ ଦେହଟା ଆଉ ଶୁଷ୍କ କରିଦଉଛି।
ହଁ ସେପଟ ନାଇଁ ନାଇଁ ଆପଣ ଆପଣ ରହିଛନ୍ତି ବଲାଙ୍ଗୀରରେ ନା।
ଆଜ୍ଞା ଆଜ୍ଞା ବଲାଙ୍ଗୀରର ଯୋଉ ପୋ ପାହାଡ ମାଳ ଯୋଉ ଅଛି ସେଥିରେ ଯୋଉ ଗରମର ପ୍ରବାହ ହେଇ ତ ନିଜ ଉପରେ ପଡିକିନା ନିଜ ଦେହ ଠାରୁ ଶୁଷ୍କ କରେଇଦଉଛି କାହିଁକିନା ଦେହ ଭିତରେ ତ ଜଳ ଅଂଶ ଟା ସେଟା ବାଷ୍ପୀଭୂତ ହେଇକି ନା ଆ ମାନେ ମନକୁ ଟିକେ ତୁ ବହୁତ୍ ଅ କଷ୍ଟ ଅନୁଭବ ଦଉଛି ହ୍ୟାଲୋ।
ନାଇଁ ସେପଟ ପଶ୍ଚିମ ଓରିଆ ପଶ୍ଚିମ ଓଡ଼ିଶା ଆପଣଙ୍କର ସେଇଟା ତ ହୁଏ ଆଉ। ପୁରା ଗରମ ପବନ ଟା ଝାଞ୍ଜି ପବନ ଟା ହବ ଆଉ ପବନ ହଁ। ନା ନା ଆମ ପଟରେ ପବନ ଦଉଚି ଆ ହଁ। ହେ ଗୁଳିୁଗୁଳିଟା ହେଉଛି ପୁରା ପ୍ରବଳ ଝାଳ ବୋଉଛି। ହଁ ପବନ ଦେଲେ ବି ଝାଳ ହଉଛି ଦେହରୁ।
ଆପଣଙ୍କ ସେଇଠି ନଦୀ ତଟ ଏରିଆ ଆପଣ ପା ରହୁଛି। ପ୍ରର୍ଯନ୍ତ୍ର ନଦୀ ତଟ ତଟ ଏରିଆ ପାଖରର ଆଉ ସେଥିପ୍ରତି ସେ ସେ ଆପଣଙ୍କର ସେପ ସେପରେ ଯୋଉ ଜଳୀୟ ବାଷ୍ପ ଆଉ ତାର ଯୋଉ ଓ ଜଳୀୟ ବାଷ୍ପ ଯୋଗୁ ଆପଣଙ୍କ ଉପରେ କଷ୍ଟ ପ୍ରଭାବ ପଡୁଛି ଆଉ।
ହଁ ହଁ ହଁ ବେଶୀ ବେଶୀ ଗୁଳୁଗୁଳିଟା ହେଉଛି ଆଉ। ବେଶୀ ଗୁଳି ଗୁଳି ହେଉଛି। ଗୁଳି ଗୁଳି ହଉଛି ଏସି ଲଗେଇ ନା ଏସିି ନ ଲଗେଇଲେ ଶୋଇ ହେଉନି ଏ।
ଓ ହୋ ଥନ୍‌ ଯାନ୍ତ୍ରିକ ଥଣ୍ଡା ଥନ୍‌ ଥଣ୍ଡା ଥଣ୍ଡା ଯନ୍ତ୍ରର ପ୍ର ପ୍ରୟୋଗ କରି ଆପଣ ଯୋଉ ଥଣ୍ଡା ଅନୁଭବ କରୁଥିବେ ଆଉ।
ହଁ ହଁ।
ଆଜ୍ଞା।
ଆଜ୍ଞା। ଆଉ କେତେ
ହଉ ଆଜ୍ଞା ମୋର ଏବେ ମତେ ମୁଁ ସେଇ ଶୁଏ ସେଇ ରାତି ବେଳା ମ ରାତ୍ରି ଅ ଦଶ ଏଗାର ତ ଟା ସମୟରେ ଆଉ।
ହଁ ହଁ।
ହଉ ମ୍ୟା ହଉ ମ୍ୟାଡ଼ାମ ହଉ। ଅ ମୋ ଆଡେ ଫୋନ ଆସିଲାଣି ଆପଣ ପରେ କଲ୍ କରୁଛି ଆଉ।
ହଁ ରଖ ହଁ ରଖ ହଁ ନମସ୍କାର।